ହଁ ଜୟ ଜଗନ୍ନାଥ। ଆଉ ମଧ୍ୟାହ୍ନ ଭୋଜନ ସରିଲାଣି?
ହଁ ହଁ ସରିଲାଣି ହଁ। ଆଉ ଆଜି କରିଥିଲି ଡାଲି। ଆଳୁ ଭର୍ତା ସକାଳର ମୁଁ କରିଥିଲି ଗୋଟେ ଜହ୍ନି ଆଉ କଞ୍ଚାଲଙ୍କା। ପିଆଜ ଦେଇ ଗୋଟେ ତରକାରୀ କରିଥିଲି। ସିଏ ଥିଲା କାକୁ ରଖିଥିଲି ଆଉ ଡାଲି ଆଳୁ ଭର୍ତ୍ତା କାକୁ କୁଡି ଟମାଟର ସାଲଡ଼ ପୋଟଳ ଆଳୁ ଭାଜି ଦେଇଥିଲେ ଆ
ଏତେ କଥା କରିଦେଇଛନ୍ତି ଆଉ।
ହୁଁ
ଆମର କୋଳଥ ଡାଲି କରିଥିଲି ଆଉ ଆଳୁ ପୋସ୍ତକ ଦେଇକି ଭାଜିଥିଲି। ଉଁ ମାନେ ଆଳୁ ଭାଜିକି ତାପରେ ପୋସ୍ତକ ଦେଇକି ମାନେ ପା ସେ ଲାଳ ଟା ଟିକେ ମାନେ ତେଲ ଟିକେ ଥିଲେ ଦେଇକି ଖଡ ଖଡ ଖଡ ଖଡ଼ ଟିକେ ପଚେଇକି କରିଥିଲି। ଆଉ ପାମ୍ପଡ଼ ସେକିଥିଲି କ କଲରା ଭାଜିଥିଲି ବାଇଗଣ ପୁଡା କରିଥିଲି ଏୟାକୁ
ହଁ ଆପଣ ତ ବହୁତ ପ୍ରକାର କରିଥିଲେ। ସେଇ ତ ଆଉ ମୁଁ ବି କଳୋଥ ଡାଲି ଭା
ଶନିବାର ତ ଆଉ ଶନିବାର ଆଇଁଷ ମାଇଁଷ ହୁଏନି ଆମର ସାଧା ଆଉ। ଆଉ ପାଗ ଏମିତିକା ହେଇଛି ମୁଁ କହିଲି କୋଳଥ ଅଛି କଳଥ ଡାଲି ଟିକେ କରିଦବା ରସୁଣ ଭୂର୍ସଂଗ ପତ୍ର ଛୁଙ୍କ ଦେଇକି। ଆଉ ଟିକେ କଲେ ଭଲ ଲାଗିବ ଉଷୁମ ଉଷୁମ ପିଇବାକୁ ଟିକେ ଆମ୍ବୁଲ ଟିକେ ଦେଇକ କରିଥିଲି।
ହଁ ହଁଁ ସେ ତ ବହୁତ ବଢିଆ ଲାଗେ ମୋର ବାହାରି ପସନ୍ଦ କିନ୍ତୁ ଆମ ବାବୁ ଖାଇବେନି ବୋଲି ମୁଁ କରେ ନା।
ହ
ମୁଁ କୋଲଥ ଡାଲି କଲେ ସେ ସେ ଖାଆନ୍ତିନି ଗୁଣ୍ଡେ ଦି ଗୁଣ୍ଡା ଭାତ ଖାଇକି ଉଠି ପଳେଇବେ। ମୁଁ ସେଇଥିପାଇଁ ମୁଁ ଇଚ୍ଛା କଲିନି ଆଉ ଭାରି ମନ କରୁଥିଲି କିନ୍ତୁ ଆଜି କରିବା ପାଇଁ ବୋଲି ଭାବିଲି ଟିକେ ଆଉ। ପାଗଡା ଭଲ ଦେଇଛି କୋଳଥ ଡାଲି କରିବା ପାଇଁ ସିଏ ଖାଇବେନି ବୋଲିି କଲିନି ଆଉ ଦେଖିବା ଆଉ କେତେବେଳେ। ଡିଉଟି ଯିବେ ତ ସେଇଥିପାଇଁ କଲିନି ମାନେ ଯୋଉ ଆଉ ହର ଡାଲି କଲେ ଦି ଗୁଟା ଖାଇକି ସେ ଯିବେ ଆସିଲା ବେଳକୁ ରାତି ଦଶଟା ସେ ଆସିକି ଖାଇବେ। ଆଉ ସେଥିପାଇଁ ମୁଁ କହିଲି ଖାଇକି ଯିବିନି ଭୋକ କରିବଉ ସେଥିପାଇଁ କଲିନି ମୁଁ ଦେଖିବା କୋଉଦିନ ସେ ଛୁଟି ବାରରେ କରିଦବା ଆଉ ସେ ଘରେ ରହିଲେ। ତ ତାପରେ କିଛି ଗୋଟେ କରିକି ଖାଇବାକୁ ଦେଇହବ ତ ନ ଖାଇଲେ କଣଟେ କରିକି ଦେଇହବ ଖାଇବେ, ଆଉ ସେଠି ଡିଉଟିରେ ଯାଇକି ଆଉ କିଛି ଖାଇହବ କି? ସେଇଥି ପାଇଁ। କଲି ଆଉ ମୁଁ ହରଡ଼ ଡାଲି କରିଦେଲି ଆଉ।
ଏଠି ତ ବର୍ଷା ହଉଛି ବର୍ଷା ମାନେ ସକାଳୁ ଯୋଉ କହନ୍ତିନି ଆମେ ପାଠ ପଢୁ ଛୋଟ ଛୋଟ ଯୋଉ ମୂଷଳ ଧାରରେ ବରସେ ପାଣି। ଫକ ଫକ ଡିଏଁ ବେଙ୍ଗୁଲି ରାଣୀ, ମୂଷଳ ଧାରରେ ବର୍ଷା ହଉଛି ମାନେ ସେ ଆଉ ରକ୍ଷା ନାହିଁ ଜୋର ହଉଛି କମୁଛି କିନ୍ତୁ ଗୋଟ ଟେ ମିଣ୍ଟ୍ ଛାଡୁନାହିଁ କମିକି ହଉଛି ବ ଜୋରରେ ହଉଛି ଆଉ ଛାଡୁନି। ଆଜି ପୁରା ଅସ୍ତବସ୍ତ କରିଦେଇଛି ଜୀବନ ଯାତାୟାତ।
ନାଇଁ ଏଠି ଏତେ ବର୍ଷା ନାହିଁ କିନ୍ତୁ କାଉଁଳେଇଛି ଝୁପୁରୁ ଝୁପୁରୁ କାଲି ରାତିଠାରୁ ଝୁପୁରୁ ଝୁପ
ଆଉ ଏମିତି ଯଦି ବର୍ଷା ଲାଗି ରହିବ ନଈରେ ପାଣି ଫୁଲିବ ଆଉ ବହୁତ ହବ।
ହଁ ସେ ତ ନଈ ପାଣି ଟା ଆସିଲେ କିନ୍ତୁ ଭଲ ଲାଗେ।
ହୁଁ ନଈ ବଢେଇ ସବୁ ଦେଖିବାକୁ ସିନା ଯାଆନ୍ତି କିନ୍ତୁ ନଈକଳିଆ ଲୋକମାନେ ସେମାନେ ବନ୍ଧ ଉପରକୁ ଉଠି ଆସ ତେବେ ସେମାନେ ଟିକେ ହଇରାଣ ହଉଥିବେ।
ହଇରାଣ ହଁ ହଁ ନଈଟା ବଢିଲେ କିନ୍ତୁ ହଇରାଣ ହବା। ହେଲେ କଣ ହେଲା ବହୁତ ଖୁସି ଲାଗେ ସେ ସମୟରେ, ଆମର ବର୍ଷ ସେ ଆମେ ଯେତେବେଳେ ଗାଁ ରେ ଥିଲୁ ଆମର ବର୍ଷେ ନଈ ପାଣି ପଶିଥିଲା ଆମ ଘର ଭିତରେ ହିଁ ପଶିଗଲା। ଆମର ଫ୍ରିଜ ଆଉ ଯାହା ସବୁ ମାନେ ଜିନ ଥିଲା ସବୁ ଖଟ ଉପରୁ ଉଠେଇଦଲୁ। ଉଠେଇ ଦେଇକି ମୋ ପୁଅ ଛୁଟିଆ ଟିଏ ହେଇଥିଲା ସେ ଖାଲି ସେ ପାଣିରେ ଖେଳିଲା ଚପ ଚପ ହେଇ। ଥଣ୍ଡା ଧରିବ ଜର ହେଇଯିବ ଆଉ ସେଥିପାଇଁ ଆଉ ଯିବୁ ଆମ ରା ତା ସାରା ପାଣି ପୁରା ଏତେ ଜୋର ସୁୁଅ ଯେ ଉ ଉଁ ସେ ପାଣି ରେ ପଶି ପଶିକି ଆମେ ଯିବୁ ସେ ବନ୍ଧ ଉପରକୁ ଯାଇକି ଦେଖିବୁ ପାଣି ଚାରି ଆଡେ ପାଣି।
ହ
ଖାଲି ଗୋଟେ ଜାଗାରେ ବନ୍ଧ ଉପରେ ଠିଆ ହେଇକି ଅନେଇବୁ ସବୁ ଆଡେ କେବଳ ଖାଲି ସମୁଦ୍ର ନଈ ସମୁଦ୍ର ପାଣି ସମୁଦ୍ର ଏତେ ବଢିଆ ଲାଗେ। ସେ ପାଣିରେ ସମସ୍ତେ ଲୋକ ଗୋଟି ନା ନା ହେଇନି।
ଓ ହଁ ସେଟା ଆସୁ ସେଇଠି କଥା ହବାନି।
ସେ ନର୍ମାଲ କଲ କରିକି ପରସନାଲି। କଥା ହବା ଆଉ ଏମିତି ନଈ ବଡିଟା କିନ୍ତୁ ମତେ ଭାରି ଭଲ ଲାଗେ, ଏବେ ତ ଆଉ ନଈ ଆସୁନି ନା ଘର ପାଖକୁ। ଆଉ କିନ୍ତୁ ଆମର ସେପଟେ ଳିଆ ଅଞ୍ଚଳ ନା ଆମ ଶାଶୁଘର ପାଣି ପଶିଲେ ବିଲରେ ଭଲ ଧାନ ହୁଏ। ଆଉ ବାଦାମ ଟା ବି ଯୋଉ ବର୍ଷ ପାଣି ପଶିଥିବ ବିଲରେ ସେ ବାଦାମ ବି ଭଲ ହୁଏ। ଆଉ ନହେଲେ ପାଣି ତ ଏବେ ପଶୁନି ନା। ସେଥିପାଇ ଭଲ ହଉନି ଧାନ ବି ଭଲ ହଉନି। ଗଲୁ ଗତ ବର୍ଷ ଧାନ ଭଲ ହେଇନଥିଲା କି ବାଦାମ ବି ଭଲ ହେଇନଥିଲା। ପାଣି ଟା ପଶିଲେ ସେପଟେ ଭଲ ହଏ। ଏ ସବୁ ଜିନିଷ, ଆଉ ଏତେ ଜୋର ବର୍ଷା ହେଲେ ପାଣି ଆସିଯିବ ଆଉ।
ହଁ ବ ପାଣି ଆସିଯିବ ପୁରା ଜୋରରେ ବର୍ଷା ହଉଛି ଲାଗି ରହିଛି ସୋମ ବାର ରାତିରୁ ମଙ୍ଗଳ ସୋମବାର ରାତି ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ଆଉ ସେ ତ କହୁଛି କଣ ଛଅ ତାରିଖ ଯାଏ ବର୍ଷିବ ଆଉ ଏମିତି ଯଦି ପ୍ରଥମ ମୌସୁମୀ ବର୍ଷା
ଓହୋ ଯେତେ ଜୋରେ ଗରମ ହେଇଛି ଏ ବର୍ଷ
ହଁ।
ଖରା ପ୍ରବଳ ହେଇଛି ଏ ବର୍ଷ ତ ଆଉ ଦେଖୁଛନ୍ତି ନା କି ଗରମ ଘରୁ ବାହାରି ହଉନଥିଲା।
ହଁ।
ହଁ ଆଉ
ଯଉ ଯ ଇଏ ପାଇଁ ବର୍ଷା ପାଇଁ ବି ଟାୱାର ଅପଡାଉନୁ ଅପଡାଉନୁ ହଉଛି ଯେ କିଛି କଲ ଯାଉନି ଆସୁନି କିଛି ହଉନି ଆଉ।
ସେଇ ଘର ଭିତରକୁ ରହିଲେ ମୋର ଟ ଜମା ଆସୁନି ମୁଁ ସେଥିପାଇଁ ଯିଏ ମତେ କଲ୍ କରନ୍ତି ମତେ କହିଦେବେ ଯେ କଲ୍ କରୁଛି ବୋଲି ମୁଁ ବାହାରକୁ ଆସେ।
ନା ମୋର ଆଜି କିଛି କଲ୍ ନାହିଁ କିଛି ନାହିଁ ବର୍ଷା ପାଇଁ ମୁଁ କହିଲି ମୋର ତ କଣ ହେଲାନି କିଛି ହେଲାନି। ଆଉ ଟାସ୍କ କମ୍ପ୍ଲିଟ ହେଲାନି କିଛି ହେଲାନି କଣ ଏରର ହେଇଗଲା ଆଉ ଚୁପ ଚାପ୍ ହେଇ ଥିରି ହେଇକି ବସିଲି।
ଓହୋ ନାଇଁ ଯାଇଥିଲି।
ସେ ବିଷୟରେ ଜ୍ଞାନ ଟିକେ ବହୁ କମ ମୁଁ ଯେ ମୋବାଇଲ ଫୋବାଇଲ ବିଷୟରେ ମୁଁ ଏଯାଏ ଜାଣିପାରୁନି ଆଉ।
ଓ ହୋ ହୋ। ନାଇଁ ସେ ପାଗ ଯୋଗୁ କଲଟା ଯାଉନି କି ଆସ ଥିନି ମୋର ବି ସକାଳେ ସେମିତି ଏ କଲ ଗୋଟେ କରିଥିଲି ମାନେ ଜଷ୍ଟ ଉଁ ସାଙ୍ଗେ ସାଙ୍ଗେ କଟିଗଲା ସେଟା ପଳେଇଲା ଉଁ ହେଇପାରିଲାନି ତାପରେ ମୁଁ ଆଉ ମୁଁ ଲଗେଇନି କିନ୍ତୁ ମୋ କତିକି ସମ ସ୍ତେ ଲଗେଇଛନ୍ତି ମୁଁ ଏବେ ଏ କହିଲେ କି ମୁଁ କଥା ହେବି ମୁଁ କହିଲି ହଉ କଥା ହୁଅ। ଲଗେଇଛନ୍ତି ମୁଁ କଥା ହେଇଛି ଏବେ ଟିକେ ଆମର ଏଠି ଫାଙ୍କା ଫର୍ଚ୍ଚା ଦେଖେଇଲାଣି ବର୍ଷ ସା ନାଇଁ ବୋଧେ ପାଇବ ନେଟୋଆର୍କ ଆଉ।
ହଁ।
ହଁ। ଆଉ ମୁଁ ତ ଏଇଠି ଠିଆ ହେଇଛି ମୋ ସାମ୍ନା ଟା ହଉଛି ଗୋଟେ ସ୍କୁଲୁ।
ଏ ଇଂଲିସ୍ ମିଡିୟମ ସ୍କୁଲ ଗୋଟେ ଛୋଟ ଛୋଟ ଛୁଆଙ୍କର ସେ ଛୁଆଙ୍କର ଏବେ ଖାଇବା ଉଁ ଟାଇମ ଟା ନା ସିଏ ଏଠି ହାଉ ହାଉ ହାଉ ହାଉ ହଉଛନ୍ତି ଆଉ ତାପରେ ଘର ଭିତରକୁ ଗଲେ ନେଟୱର୍କ ପାଇବନି। ସେ ମାଷ୍ଟର ଆଉ ତାଙ୍କ ସାରେ ଛୁଆ ସବୁ ଏଠି। ଏ ପଡିଆ ଟା ନା ସାମ୍ନା ଟା। ସ୍କୁଲ ପଡିଆ ଟା ଛୋଟିଆ ସ୍କୁଲ ଟେ। ଏ ଛୁଆ ସବୁ ଖାଉଛନ୍ତି ଖାଇକି ଆସ ତି ହାତ ଫାତ ଧୋଇ ହଉଛନ୍ତି ହାଉ ହାଉ ହଉଛନ୍ତି। ଆଉ ହଁ ଆଉ ଏଠି ତ ଆମେ ବଜାର ଉପରେ ଅଛୁ। ଗାଡି ଘୋଡା ସବୁବେଳେ ଉଁ ଗୋଟେ ସାଇ ଟାଇପ୍ ର ଅଛୁ ଆଉ। ଆମର ଏଇଠି ଓଡିଆ ଲୋକ ବି ଅଛନ୍ତି ଆଉ ଗୋଟେ ଫାମିଲ ପରିବାର ଅଛନ୍ତି।
ଆଉ ଏଇଆ ଆଉ। ମୁଁ ଏବେ ଯ ସାଙ୍ଗେ ସାଙ୍ଗେ ଖାଇକି ଆଉ ସେ ଡିଉଟି ଗଲେ ମୁଁ ଖାଇକି କି ଏଇ ବାସନ ଧୋଇକି ଫୋନ ଦେଖିବି ବୋଲି ତ ବାସନ ଧୋଉଥିଲି ଆଉ। ହ ଚାଲ ଫୋନ ଟିକେ କରି ଆସେ ପଦାକୁ ଯାଇକି ପଦାକୁ ଆସି। କିଏ ଜାଣେ।
ହଁ ହଁ।
ଆପଣ ଖାଇନାହାନ୍ତି।
ହଁ ଖାଇସାରିଲାଣି ନା।
ସକାଳେ କଣ ଖାଇଥିଲେ?
ସକାଳେ ସେଇ ତ ବାସି ରୁଟି ଆଉ ବାସି ରୁଟି ଆଉ କାଙ୍କଡ ଆଳୁ ପୋଟଳ ତାକୁ ଭାଜିଥିଲି ଦହି ବାସିରୁଟି ଆଉ।
ବାସି ରୁଟି ଟା ବହୁତ ବଢିଆ ଦେହ ପାଇଁ।
ମୁଁ ରାତିରୁ କରିଦେଇଥିଲି ଅଣ୍ଡା ତଡକା ରୁଟି ଆଉ ଅଧିକାକି ରୁଟି ରୁଟି କରିଦେଇଥିଲି ଆଉ ସେଇ ବାସି ରୁଟି ଦିଇ ଖଣ୍ଡ ଲେଖା ଖାଇଦଉଚୁ ଆଉ।
ଭଲ ଭଲ ବାସି ରୁଟି ଟା ବା ଭଲ ଦେହ ପାଇଁ ସବୁବେଳେ ଆମେ ଯୋଉ ଫୋନ ଫୋନ ଦେଖ କି ନା ସବୁ ଜାଣୁନାହାନ୍ତି ଫ ବାସି ରୁଟି ଟା ଦେହ ପାଇଁ କେତେ ଭଲ। ଏବେ ସିନା ମନ ମାନୁନି ବାସିରୁଟି କଣ ଖାଇବା ଆଉ ସୁ ସାଙ୍ଗେ ସାଙ୍ଗେ ରୁଟି କରିକି ଖାଇବା କିନ୍ତୁ ବାସି ରୁଟି ଟାରେ ଭଲ ଭିଟାମିନ। ହଁ ମତେ ନା ଡାଇବେଟିସ ହେଇଯାଇଥିଲା ଦି ବର୍ଷ ପୂର୍ବରୁ।
ଓହୋ।
ଡାଇବେଟିସ୍ ମୋର ବାହାରି ପଡିଥିଲା ଏଇ ଅରୁଆ ଫରୁଆ ଗୁଡା ଆନ୍ଧ୍ରରେ ଖାଇକି ମୋର ଡାଇବେଟିସ୍ ବାହାରି ପଡିଥିଲା। ମତେ କହିଲେ କି ମୁଁ ଏଇ ଫୋନ ରୁ ସବୁ ଦେଖିଲି କି ଆୟୁର୍ବେଦିକ ର। ମୁଁ ନିଜେ ନିଜେ ଗୁଣ୍ଡ ନିଜେ ନିଜେ ବନେଇଦି ଏ ହଁ। ସବୁ ପ୍ରକାର ଗଛର ପତ୍ର ଯେମିତି କିି ଖାଇବା ଗଛର ପତ୍ର। ଯୋଉ ଗଛ ଆମେ ଖାଇପାରିବା ସଜନା ହଉ କିବା ନିମ୍ବ ହଉ ବୃଷଙ୍ଗ ପତ୍ର। ହଁ ହଁ ସବୁ ଗଛର ପତ୍ର ପତ୍ର ଏମିତି କିି ପିଜୁଳି ପତ୍ର ବି ସୁଧା ମୁଁ ଶୁଖେଇକି ତାକୁ ଖରାରେ ଶୁଖେଇଦେବି ଘର ଭିତରେ ଶୁଖେଇକି ମୁଁ ତାକୁ ଗ୍ରାଇଣ୍ଡର କରିଦିଏ। ସିଏ ଗୋଟେ ଗୁଣ୍ଡ ହେଇଯାଏ ତା ଦିହରେ ଡାଲଚିନି ଗୁଜୁରାତି ଏ ପାନମଧୁରୀ ଏସବୁ ସାତ ଆଠ ପ୍ରକାର ମିଶେଇ ଦିଏ। ତା ଦେହରେ ଯୋଉ କିଣିକି ଆଣେ ଯୋଉ ଆଉ ତ ମିଳେ ନା ଏଇ ଯୋଉ କଣ କୁହନ୍ତି ତାକୁ ଉ ଆଗରୁ ଜାମୁ କୋଳି ଜାମୁ ପାଉଡର ଟା କଣ ମିଳେ କିି?
ହଁ ଜାମୁନ ପାଉଡର ଆମର ଏଠି ଉ ମାନେ ଯୋଉ ମେଳା ମହତ୍ ସବୁ ଏକା ହେଲେ ସେଇଠି ପଡେ ବିକା ହୁଏ।
ହଁ ହଁ ସେଇ ତ ସେଇଠୁ ମାନେ କିଣିଲେ ଯାଇକି ଇଏ କରିବ। ତମେ ନିଜେ କଣ ବନେଇ ପାରିବ କି ଜାମୁନ ପାଉଡର। ଆଉ ମୁଁ ସେଟାକୁ ବି କିଣିଦିଏ ନା ହଁ ତାକୁ କିଣେ ଆଉ ଅଲୋଭେରା ହଁ ପାଉଡର ନା କଣ ହଁ ହଁ ସେ ଅଲଭରା ନା ଅଲବେରା ନୁହ। କଣ ସେଇଟା କୁହନ୍ତି ଆମ୍ଲା ଆମ୍ଲା ଆମ୍ଲା ପାଉଡ଼ର। ଏମିତି ଦି ତିନିଟା ପ୍ରକାର ପାଉଡର ବି କିଣିକି ଗୋଟେ ଗୁଣ୍ଡ କରିଦେଲି। ସବୁ ଯାକ ମିସେଇକି ଗୋଟେ ପ୍ରକାର ଗୁଣ୍ଡ ମୁ ଡେଲି ସକାଳ ସନ୍ଧ୍ୟା ଖାଇଲି। ହେଇ ହେ ମୋର ଡାଇବେଟିସ୍ ହେଇଲା, ସେଇ ଠିକ୍ ଠିକ୍ ଅଛି ସବୁ।
ଯା ହଉ ନିଜେ ନିଜେ ଚେଷ୍ଟା କରିକି ଅଁ, ମାନେ ଉପଶମ ମିଳି ଚି, ଦେଶୀ ଚିକିତ୍ସା କରିକି ଆଉ ଇଏ ବହୁତ ଭଲ କଥା ନା ଆଉ, ଏଇ ଦେଶୀ ଚିକିତ୍ସା କରିକିରି ଏଇ ହାତ କାମ କରିକିନି ଭଲ ହବାଟା ହଉଛି ଶରୀରର ମୂଳରୁ ମରିଲା। ଭଲ ଜିନିଷ ଭଲ।
ମୁଁ ଏବେ ବି ଏ ଉଁ, ମାନେ ରାତିରେ ମୁଁ ମେଥି ଏବେ ବି ସେଟା ଭେଦେଇକି ସଖାଳୁ ପାଣି ପିଉଛି।
ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା। ଆଉ ଜୟ ଜଗନ୍ନାଥ ରଖୁଛି।
ହଉ।